ହଁ, ଆଉ କଣ କରୁଥିଲ?
ହେଇତ ବସିଥିଲି।
ଆଉ ରଜ ତ ଆଉ ଚାରି ଦିନ ହେଲାଣି ଅଛି। ଆଉ ରଜରେ କଣ ସବୁ ପିଠାପଣା ସବୁ କରିବ? ସେ ପିଠା ପଣା ସବୁ କେମିତି କଣ କର। ସେ ବିଷୟରେ ମତେ ଟିକେ କହିଲେ ମୁଁ ମଧ୍ୟ କରିବି। ସେଇ ବିଷୟରେ ଟିକେ କହୁନ?
ରଜ ପାଇଁ ଆମର ରଜରେ ପୋଡ଼ ପିଠା କରିବୁ। କାକରା ପିଠା, ମଣ୍ଡାପିଠା, ଏମିତି ସବୁ ପିଠା କରୁ। ଆଉ ଡ୍ରେସ୍ କିଣୁ ନୂଆ ଡ୍ରେସ୍। ପୋଡ଼ ପିଠା କେମିତି ହୁଏ ଜାଣିଛନ୍ତି?
ନାଇଁ, ସେ ପୋଡପିଠା ମତେ ଟିକେ କୁହ।
ଅରୁଆ ଚାଉଳ ଜାଣିଛ ଅରୁଆ ଚାଉଳ। ଅରୁଆ ଚାଉଳକୁ ବତୁରେଇ ଦେବେ। ତାକୁ ଗ୍ରାଇଣ୍ଡିଙ୍ଗ କରିଦେଇକି ଫାଇନ୍ ପେଷ୍ଟ କରିବେ। ହ୍ୟାଲୋ, ହଁ ଫାଇନ୍ ପେଷ୍ଟ କରିସାରିଲା ପରେ।
କହିବ କାଲି।
ହଉ, ଫାଇନ୍ ପେଷ୍ଟ କରିବେ ତାପରେ ତା ସାଥିରେ ଗୁଡ଼, ସବୁ ନଡ଼ିଆ, ଚିନି। ଆ ଆଉ ଲୁଣ ଏମିତି ସବୁ ଦେଇକି ପୁରା ଫାଇନ୍ ପେଷ୍ଟ କରି ଗ୍ରାଇଣ୍ଡିଙ୍ଗ କରିଦେବେ। ତାପରେ କାଟିକି ବି କିଛି ନଡ଼ିଆ ଦେବେ। ତାପରେ ପୁରା ପତଳା କରିକି ପ୍ରେସର କୁକରରେ ପତ୍ର ଦେଇଦେବେ ତିନି ଚାରି ପରସ୍ତ। ତାପରେ ଘିଅ ମାରିକି, ପୁର ପତଳାଟେ ଢାଳିକି ତାକୁ ଗ୍ୟାସ୍ ଉପରେ ଦେଇକି ସିଟି ବନ୍ଦ କରିକି, ଆଉ ସିଟିଟା ଖୋଲିଦେବେ ପ୍ରେସର କୁକରରୁ। ଏମତି ଫିଫ୍ଟିନ୍ ମିନିଟ୍ ସିମରେ ବସେଇବେ। ତାପରେ କିଛି ସମୟ ପରେ ବାହାର କରିକି ଦେଖିବେ ଆଉ ହେଇଛି।
ଓହୋ, ଆଉ ତାହେଲେ କ୍ଷୀରରେ ଗୋଟେ ପୋଡ଼ପିଠା ହୁଏ। ସେଇଟା ବହୁତ୍ ଭଲ ଲାଗିବ କରିପାରିବ ରଜରେ ଆଉ ଅଁ- ତ କଣ ହେଲା କହିଲ ଅରୁଆ ଚାଉଳକୁ ପରିଷ୍କାର ଭାବରେ ଆମେ ତାକୁ ଧୋଇଦବା ଆଁ -ତ ଆମର ପରିବାରରେ ଯେତେ ଜଣ ଅଛନ୍ତି ସେଇ ଅନୁସାରେ